ହଁ ହଁ ହଁ ହ୍ୟାଲୋ। ଆଜ୍ଞା ଆଜ୍ଞା ଆଜ୍ଞ କୋଉଠୁ କହୁଥିଲେ ମ୍ୟାଡ଼ାମ? ହଁ ହ୍ୟାଲୋ।
ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ ଆପଣଙ୍କୁ ମୋ କଥା ଭଲସେ ଶୁଭାଯାଉଛି କି?
ଆଜ୍ଞା ଆଜ୍ଞା ଆଜ୍ଞା ମୋ କଥା ଆପଣଙ୍କୁ ସୁଭା ହେଲା।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ବହୁତ ଭଲସ ଶୁଭା ଯାଉଛି। ଆଉ ଆପଣ କେମିତି ଅଛନ୍ତି?
ହଁ ଠିକ ଠାକ ଚାଲିଛି ଆପଣ କଣ କରୁଛନ୍ତି?
ମୁଁ ଏଇ ଆମତ ଏବେ ଏବେ ହିଁ ବର୍ଷା କମିଲା ମାନେ କହିବାକୁ ଗଲେ ତୁହା ତୁହା ବର୍ଷା ପୁରା କଣ୍ଟିନ୍ୟୁସଲି ଚାଲିଥିଲା। ତ ଏଇନା କମିଲା ହଁ।
ସେ ଦିନ ଚାଲିଥିଲା ସକାଳ ବାରଟା ପର୍ଯ୍ୟନ୍ତ ଚାଲି ଥିଲା ବାରଟା ରୁ ପୁରା ବନ୍ଦ ହେଲା ଟିକେ ଘଣ୍ଟେ ଦି ଘଣ୍ଟା ବନ୍ଦ ହେଲା ପୁଣି ଏବେ ଅଧଘଣ୍ଟା ହବ ପୁଣି ଷ୍ଟାର୍ଟ ହେଲା ଆଉ ଥରେ।
ନା ଆମ କିନ୍ତୁ ଏବେ ପୁରା ଚାଲିଥିଲା ଏବେ କିନ୍ତୁ ପୁରା ବନ୍ଦ ହେଇଗଲା ଆପଣଙ୍କ ବୋଧେ ବର୍ଷାରେ ଓଦା ହେଇକି ଆପଣଙ୍କ ବୋଧେ ଦେହ ଖରାପ।
ହ ଦେହଟା ବି ଖରାପ ଅଛି ଥଣ୍ଡା ହେଇଯାଇଛି।
ଆଛା ଆପଣଙ୍କୁ ବୋଧେ ବର୍ଷା ଋତୁ ବହୁତ ଭଲ ଲାଗେ?
ନାଇଁ ମ୍ୟାଡାମ ଆମର ବର୍ଷା ଋତୁ ମୋ ପାଇଁ ବହୁତ ଖତର ନାକ ମୋ ପାଇଁ ଖରା ଦିନଟା ସବୁବେଳେ ଭଲ ଯେତକି ମାନେ ଖରାରେ ବ ବସ କିନ୍ତୁ ବର୍ଷା ଟା ଟିକେ ଟିକେ ସମ୍ଭାଳି ପାରିବି ସିତ ବିଲକୁଲ ସମ୍ଭାଳି ପାରେନି।
କାଇଁ ଆପଣଙ୍କୁ ତାହାଲେ ଆପଣ ଖାଲି ଖରା ଋତୁ ହିଁ ଆପଣଙ୍କୁ ଖରା ଦିନ ହିଁ ଭଲ ଲାଗେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତାହାଲେ ଖରାଦିନେ ହିଁ ଟିକେ ମତେ କଫର୍ଟ ମୋ ଏସନଫୁଲିଆରେ ଯୋଗୁ ଟିକେ ଟେ ପ୍ରବ୍ମ
ଆଚ୍ଛା ତାହେଲେ ଆପଣଙ୍କର ଇସନ ଫୁଲିଆ ଅଛି?
ଆଜ୍ଞା ଆଜ୍ଞା ଆଜ୍ଞା।
ଆଚ୍ଛା ମୋର ବି ଅଛି କିନ୍ତୁ ମୋର ଏତେ ଜଣା ପଡେନି ମର କିନ୍ତୁ ଡ ଇନଫେକ୍ସନ ଯୋଗୁ ଟିକେ ଅଧିକ ମାନେ ଦେହ ଟା ଟିକେ ଅଧିକ ଖରାପ ହେଇଯାଏ ଆଉ।
ମୋ ସେ ଗୋ ଘର କାମ ଲାଗିଛି ଟିକେ ସେଇ ଘର କାମରେେ ଦଶ ବର୍ଷ ହେଇଛି ଟିକେ ଅଧିକା ଟିକେ ପ୍ରୋବଲେମ୍ ଆସୁଚି ଆଉ।
ହଁ ସେଇ କଲେଜ ଫଲେଜ ଗଲା ବେଳକୁ ଯଦି ଟିକେ ବି ଡଷ୍ଟ ନାକ ପାଖରେ ଯଦି ପଶଯିବ ମାନେ ତାପରଠୁ ତ ଏମିତି ପୁରା ଗୋଳେଇ ଗୋଳେଇ ହେଇକି ପୁରା ନାକ କଣ ହେଇଯାଏ।
ଆଜ୍ଞା ଆଜ୍ଞା।
ମତେ ବି ଏବେ ଥଣ୍ଡା ଜୋରେ ହେଇଯାଇଛି ଯେ ନା କୋଉ ଫିଟୁନି ମାନେ କଥା ଭଲସେ କହିପାରୁନେହିଁ ବେଳେ ବେଳେ କା ମାନେ କାଶ ଏଇ ଟାଇପ ର ହଉଚି। କିଏମାନେ ପୁରା ଖତରନାକ୍ ଟାଇପ୍ ର। କାଶ ହୋଉଚି ଫେରେ ନାକ ମାନେ ପୁରା ଜାମ୍। ମାନେ ମୁଁ ଭଲସେ କଥା ବି କହିପାରୁନେହିଁ ତଣ୍ଟି ପୁରା ବସ୍
ମୋର ବି ସେମ୍ ପ୍ରୋ ମୋର ବି ସେମେ ପ୍ରୋବ୍ଲେମେ ପୁର।
ହୁଁ ଖଲି ତଣ୍ଟି ଗତ ଗତ ଗତ ଗତ ଟାଇପ୍ ର ହଉଚି ପ୍ରବଳ।
ହଁ।
ଆଉ ଆଉ ଏ ଖରା ଦିନରେ କୁଆଡେ ଯାଇଥିଲେ ବୁଲିଆକୁ?
ଖରାଦିନରେ ନାଇଁ କୁଆଡେ ଯାଇନି ଆମର ଘର ପାଖରେ ମାନେ ତିନିଟା ମନ୍ଦିର ଅଛି। ସେ ଗୋଟେ ରାଜା ରେ ନା ଚାରିଟା ମନ୍ଦିର ଅଛି। ରାଜାରାଣୀ ରାଜାରାଣୀ ମନ୍ଦିର କମ୍ କିନ୍ତୁ ପାର୍କ ଅଧିକ କହନ୍ତି କିନ୍ତୁ ଆମ ଘର ପା ପାଖରେ ଭାସ୍କେଶ୍ଵର ମନ୍ଦିର ମେଘେଶ୍ଵର ମନ୍ଦିର ବ୍ରହ୍ମେଶ ସ୍ବର ମନ୍ଦିର ସାଇ ମନ୍ଦିର। ତ ମୁଁ ଯାଇଥିଲି ବ୍ରହ୍ମେଶ୍ଵର ମନ୍ଦିର ଯାଇକି ମାନେ ଭିଡିଓ ଫିଡିଓ କରିଥିଲି ରଜ ଦିନ। ତା ରଜ ର ଲାଷ୍ଟେ। ରଜ ମାନେ ଲାଷ୍ଟେ ରଜ ଦିନ ମୋ ମାମୁଁ ମୋ ପାଇଁ ଡ୍ରେସ୍ ଆଣିଦେଇଥିଲେ ଯାଇଥିଲେ ଦିଲ୍ଲୀ ତ।
ଆଛା।
କିନ୍ତୁ ମାମା କହିଲେ କି ଡ୍ରେସେ୍। ରଖିଦେ ଜନ୍ମଦିନ ଆସିଲାଣି ତ ଜନ୍ମଦିନରେ ପିନ୍ଧିବି ଆଉ।
ଆଚ୍ଛା ଆଚ୍ଛା।
ହଁ।
ଆଉ କୁଆଡେ ଯାଇନାହାନ୍ତି ବୁଲିବା ପାଇଁ ନାଇଁ?
ନ ଆଉ କୁଆଡେ ବୁଲିବାକୁ ଯାଇନି ଏବେ କିନ୍ତୁ ଯିବାର ଅଛି ବରହମପୁରୁ ଯିବାର ଅଛି ମାମୁ ଡା କହୁଛନ୍ତି ଆସ ବୁଲିକି ଯିବ ଆଇ ଡାକୁଛନ୍ତି ତ ଯିବୁ ବୁଲିକି ଆସିବୁ ଆଉ।
ଚ ଏ।
ଏବେ ଆମ ପରୀକ୍ଷା ଟା ଚାଲିଚି ତ ପରୀକ୍ଷା ଟା ବୁଧବାର ଦିନ ସରିଯିବ ବୁଧବାର ପରେ ଶୁ ଶୁକ୍ରୁବାର ଆଡିକୁ ଆମେ ଗାଁକୁ ଯିବାର ଅଛି ଦେଖାଯାଉ ଠାକୁରଙ୍କୁ ଡାକନ୍ତୁ ଟିକେ ବର୍ଷା ଯଦି ନହବ ତ ଆରାମ ସେ ଯିବୁ ହାରି ନା ଆଉ ବର୍ଷା ହେଲେ ଟିକେ ମୋ ମାମା କହିବ କାଦୁଅ ମାଦୁଅ ହବ ଏବେ ଯିବାନି ବର୍ଷା କମୁ ଯିବା ଏଇଭଳିଆ ଆଉ।
ଆଚା।
ହଁ ଠାକୁ ଙ୍କୁ ଡାକନ୍ତୁ ଟିକେ ସାତ ପରେ ବର୍ଷା କଣ ହବନି ଏବେ ସାତ ଯାଏ ତ ଟିକେ ବର୍ଷା ହବାର ଅଛି।
ଆଚ୍ଛା ଆଚ୍ଛା।
ହଁ। ଏଇଭଳିଆ ଆଉ କିନ୍ତୁ ଏବେ ଗଛ।
ଆପଣଙ୍କର ଫେବରାଇଟ୍ ଜିନିଷ କଣ?
ମାନେ ଖାଇବାକୁ ନା ପିନ୍ଧିବାକୁ ନା କଣ?
ନାଇ ନାଇଁ ଖାଇବାରେ ଫେବରାଇଟ କଣ ଅଛି? ଖାଇବାରେ ଫେବରାଇଟ୍ କଣ ଆଉ ଫେବରାଇଟ୍ ଗଡ କଣ?
ଫେବରାଇଟ୍ ଗଡ ତ ମୁଁ ଦି ଜଣଙ୍କୁ ମାନେ ଭଲ ଭଲ ସେ ମାନେ। ଗୋଟେ ମା ମାନଙ୍କ ଭିତୁରୁ ତାରିଣୀ ମା ଆଉ ମଙ୍ଗଳା ମାଙ୍କୁ ଟିକେ ବେଶୀ ମାନେ।
ଆଉ ବାବାଙ୍କ ଭିତରୁ ମାନେ ଜଗନ୍ନାଥଙ୍କୁ ମାନେ। ହୁଁ ଆଉ ଶିବଙ୍କୁ ମାନେ ହନୁମାନଙ୍କୁ ମାନେ ଆଉ। ଟିକେ ଏମାନେଙ୍କୁ ଟିକେ ବେଶୀ ମାନେ ଆଉ ସାଇ ବାବାଙ୍କୁ ବି ଆଉ
ଆଚ୍ଛା ଛା ସାଇବାବା ମାନେ ଶିରିଡ଼ିସାଇ ନା ସତ୍ୟସାଇ?
ସିରିଡିଶାଇ।
ଆଚ୍ଛା ଆଚ୍ଛା ଆଛା ଆଉ ଶିରିଡ଼ିସାଇ ଯାଇଛନ୍ତି? ଶିରିଡ଼ ସାଇ କେବେ ଆଚ୍ଛା ଆଚ୍ଛା ଆଛା ଆଛା। ଆଉ ପୁରୀ କେତେଥର ଯାଇଛନ୍ତି?
ପୁରୀ ଦି ଥର ମାତ୍ର।
ବରହମପୂର୍ ଭୁବନେଶ୍ୱର ରେ ରହିକିରି ମାତ୍ର ଦୁଇଥର।
ଆଜ୍ଞା। ସିଏ ଫେରେ ଯାଇଥିଲି ଥରେ ଅଜା ଆଈଙ୍କ ସହିତ ମିଶିକି ଯାଇଥିଲୁ ମାନେ ମାଉସୀ ସି ଆଉ ମାମା ହେରିକା ସବୁ ମିଶିକି
ଆଚ୍ଛା।
ଯଉ ପୁରୀ ଯାଇକି ଯୋଉ ଲଜ୍ଜରେ ଥିଲୁ।
ହଁ
ତାପରେ ଆଉ ଥରେ ଆଇ ସହିତ ଯାଇଥିଲୁ ଯୋଉ ଟାଇମକୁୁ ମାନେ ମୋର ୱାନସାଇଟ ପି ସେ ପୋଡି ହେଇ ଯାଇଥିଲା ତ ତ ଆଈ ମାନସିକ ରଖିଥିଲା କି ମୋ ନାତୁଣୀ ଭଲ ହେଲେ ତାକୁ ନେଇକି ଟିକେ ବାଇଶ ପାହାଚ ରେ ଗଡେଇକି ଆଣିଦେବି।
ଆଛା ତାପରେ ଗୋଟେ ବାଇଶି ପାହାଚରେ ଗୋଟେ ପୂର୍ଣ୍ଣ ନେଇଯାଇଛି ବାଇଶ ପାହାଚରେ ଗଡେଇଆରେ ଗୋଟେ ପୂର୍ଣ୍ଣ ନେଇଛି।
ଆଜ୍ଞା। ତ ଆଇ ନେଇକି ଗଡେଇଥିଲା ଆ ବାବାଙ୍କର ଆଉ ଆଈଙ୍କର ମିଶିକି ଗଡଉଥିଲେ।
ଆଚ୍ଛା ଆଚ୍ଛ ଆଛା ଆଛା।
ଆଜ୍ଞା।
ତାହେଲେ ତାପରଠୁ ଦେହ ଠିକ୍ ଅଛି ବୋଧେ।
ହଁ ଦେହ ଠିକ ଅଛି ମାନେ ଏତେ ଯୋଉ ରୋଗ ବ୍ୟାଧି ହୁଏ ଏତେ କିନ୍ତୁ ହଉନି କିନ୍ତୁ ଏଇ ଯେ ଟେନ୍ଥ ଟାଇମ ରେ କିନ୍ତୁ ଦେହଟିା ଟିକିେ ସିଭିଅର୍ ଖରାପ ହେଇଯାଇଥିଲା ମାନେ ଆମର ଦୁଇଥର ବୋର୍ଡ଼ ହଉଥିଲା ନା। ତ ଗୋଟଥର ଫାଷ୍ଟ ଏଇ ରେଜଲ୍ଟ ବାହାରିଲା ପୂର୍ବରୁ ହିଁ ଦେହ ଟିକେ ବହୁତ ସିରିଅସ ହେଇଯାଇଥିଲା ମାନେ କାଶ ଏତେ ଜୋରରେ ହଉଥିଲା ମାନେ ଯେ କହିବ କି ଟିଭିି କି ଜଷ୍ମା ହେଇଯାଇଛି ଏଇ ଟାଇପ ର କାଶ ମାନେ ଟୋଟାଲି ଭଲସେ କ କଥା କହିପାରୁନଥିଲି ନିଶ୍ୱାସ ନେଇପାରୁନଥିଲି ଏଇ ଟାଇପ୍ର ହଉଥିଲା। ଏ ପ୍ଲସ ଟୁ ଟାଇମରେ ବି ଟିକେ ସେଇଭଳିଆ ହେଲା କିନ୍ତୁ ଏବେ ପୁରା ଫିଟ ଆଣ୍ଡ ଫାଇନ ଅଛି ଆଉ। ମାନେ ମୋର ପୁରା ସବୁଦିନ ପୁରା ଥଣ୍ଡା ରହେ ଲାଗିକି ରହେ ପ୍ରତି ମାସକୁ ମୋର ଖରା ହଉ ଶୀତ ହଉ ତ ଆଉ ସବୁବେଳେ ଥଣ୍ଡା ହଉଥିଲା କିନ୍ତୁ ଏବେ ଖରାଦିନେ ଯୋଉ ଥଣ୍ଡା ଟା ହଉଥିଲା ସେଇଟା ଟିକେ ଏବେ କମିଯାଇଛି।
ହଉ ତାଲେ ନେଷ୍ଟ ଇଅରରେ କଣ ପ୍ଲାନିଂ କରିଛନ୍ତି ଯିବା ପାଇଁ କୁଆଡେ?
ନେଷ୍ଟ ଇଅର ପ୍ଲାନିଂ ନାଇଁ ଏବେ ତ କିଛି କି ନାଇଁ ଆଈ ଆସିବାର ଅଛି ତ ଆଈ ଆସିଲେ ଭାବୁ ନନ୍ଦନକାନନ ଯିବୁ ବୁଲିକି ଟିକେ ଆସିବୁ ଆଉ।
ହଁ ଆଇ ତ ଏବେ ଯିବେ ବାହାରକୁ ଯିବେ ପୁରା ବୁଲିିବା କୁ କଉଥିରେ ଯିବେ ବୋଲି କହୁଥିଲେ ପରା। ହଁ କେଦାରନାଥ ଏ ସରି ନାଇଁ ତମ ଆଇ ଯିବେ ପୁରା ଏତ ଯବେ ଯୋଉ ପୁରା।
ହଁ ଯାଇକି ଆସନ୍ତୁ ଆସିଲେ ଆମେ ଯିବୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ ଆପଣ କୁଆଡେ ଯିବେ ପ୍ଲାନିଂ ରଖିଛନ୍ତି।
ଆଜ୍ଞା।
ଆଜ୍ଞା।
ହୁଁ।
ଆପଣ କୁଆଡେ ଯିବେ ଏଥର?
ନାଇଁ ଆମେ ଏବେ କଏମ୍ବତରୀ ଟିକେ ପ୍ରୋଗ୍ରାମ ଅଛି ଆମର କଏମ୍ବତୀ। ଯିବୁ ହଁ ଏଇ ଗଣେଶ ପୂଜା ମ ଧାନ ରୁଆ ରୁଇ ସରିଲା ପରେ ଯିବୁ ଟିକେ ଚେନ୍ନାଇ ଯାଇକିରି କଏମ୍ବତୂର ଯୋଉ ହଁ।
ଆଚ୍ଛା।
ସେ ପ୍ଲାନ୍ ରଖିଛୁ ଦେଖାଯାଉ କଣ ହୋଉଛି ହୁଁ।
ତାହେଲେ ଆପଣଙ୍କ ଆଡ଼େ ଏଇନା ବର୍ଷା କମିଗଲାଣି।
ହଁ ବର୍ଷା ଟିକେ କମିଚି ବର୍ତ୍ତମାନ ସୁଦ୍ଧା। ବୁଝିପାରୁିଲେ ହୁଁ ଟିକେ କମୁଛି ଟିକେ ପଡୁଛି ଏମିତି ଆଉ।
ନା ଆମେ ବିନ୍ଦା ଏବେ ପୁରା କମିଗଲେଣି ହୁଁ।
ହାମ
କିନ୍ତୁ ତାକୁ ଡାକୁଛିତ ଟିକେ ବର୍ଷା ଟା ଆଜି ନ ହୋଉ
ଆଜ୍ଞା ନାଇଁ ଏ ବର୍ଷା ତ ହବା ବି ଦେ ସମ୍ଭବ ହୁଏ କାରଣ ଯ ସେଇ ଜିନିଷଟା ନ ହବ ଠିକ୍ ଟାଇମ୍ ଠିକ୍ ଜିନିଷ ନ ହବ ତାହେଲେ ଦୁନଆ ଚାଲିବନି ବୁଝିପାରିଲ ବର୍ଷା ବନ୍ଦ
ଠାକୁର ଙ୍କୁ ଡାକୁଚି ତ ଏଇ ଦି ଦିନ ପାଇଁ ଟିକେ ନ ହୋଉ।
ଆ ସରକାର କୁ
ଟିକେ ଟିକେ ଅସୁବିଧା ହୋଉଚି ନା କାମ ଟିକେ କରିବା ପାଇଁ
ଆଚ୍ଛା ଆଚ୍ଛା ଆଚ୍ଛା ହୁଁ ହୁଁ।
ଦି ଦିନ ପରେ ନ ହେଇକି ତାପରେ ଯାହା ହୋଉଚି ହୋଉ ଆଉ ହେଲେ ଏଇଟା ତ ବର୍ଷ ସେ ଦିନ ଟା ନାଁ କାରଣ ନା ଆଷାଢ ଶ୍ରାବଣ ଭାଦ୍ରବ ଏଇ ତିନି ମାସ ପୁରା ବର୍ଷା ହୁଏ।
ହଁ ଏବେ ତ ଆଷାଢ ଚାଲିଚି
ହଁ ହଁ ଶ୍ରାବଣ ଟା ପୁରା ହବ କାରାଣ ଶ୍ରାବଣ ମାସରେ ପୁରା ତୁଆ ତୁଆ ବର୍ଷ ସେମାନେ ତ ବୋଲବମ୍ ସବୁ ଯାଆନ୍ତି ହଁ ତା ପରେ ଯାଇକି ଭାଦ୍ରବ ମାସରେ ଟି ଟିକେ ଠାଁ ଠା ରେ ହୁଏ ତାପରେ ବର୍ଷା ବନ୍ଦ ହେଇକି ଆମର ଆସେ ହଁ
ଅଶ୍ୱିନ ମାସରେ ଭଡ଼ିିଆ ବର୍ଷା ହୁଏ।
ହଁ ଅଶ୍ୱିନ ଟିକେ ଚାରି ମାସ ଯାଏ ଟିକେ ଭଲସେ ବର୍ଷା ହୁଏ
ହଁ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
ଆଚ୍ଛା ହେଲେ ଖିଆ ପିଆ ସିଲାଣି ଟ୍ୟୁସନ ଯାଉଛଛନ୍ତି ନା ନା ନାଇଁ?
ନା ଟ୍ୟୁସନ ଯାଉନିି କି ଘରେ ପଢୁଚୁ।
ଆଚ୍ଛା ଆଉ ଆପଣ କମ୍ପୁଟର କ୍ଲାସ ସରିଲା?
ମୋ କମ୍ପୁଟର କ୍ଲାସ୍ ଏଇ ମାସରେ ହିଁ ସରିଯିବ ଏବେ ଚାଲିଚି ସି ସି ପ୍ଲସ୍ ତାପରେ ଏଇ ଏଣ୍ଟରନେଟ ଅଛି ତାପରେ ସରିଲା ଆଉ?
ଆଚ୍ଛା ଆଛା ଆଚ୍ଛା ହେଲେ ସବୁ ପରେ ଚା କାମ ଜାଣ ଜାଣ ଜାଣିଲୁନା ନା ତା ଯଥା ଫୁଲୁ ତଥା ପରମପୁର ରଖୁଛ?
ନା ନା କାମ ସବୁ ଜାଣିଦେଲିଣି ଖାଲି ନୋଟସ ଟିକେ ଖାଲି ପଢି ପିଢି ଦେଲେ ହେଇଯିବ ସାଙ୍ଗେ ସାଙ୍ଗେ।
ଆଚ୍ଛା ଆଚ୍ଛା।
କାଇଁ ନ କେତେ ଆମେ ଏଇଟା ଛାଡିଲୁଣି ୱଡେ ଏକ୍ସ ସାଲେରୀ କା ସବୁ ସଇଲାଣି ନା କେତେ ଛଅ ମାସ ହେଲାଣି ଆଉ ତାକୁ ଦେଖିନୁ ଆଉ ଥରେ ଦେ ହେଲେ କ୍ୟୁ କ୍ୱାସଚୀନ ଆସିବ ପ୍ରୟ କ୍ୱାସଚୀନ ଆସୁଛି ଏକ୍ଜାମ ଦେଲେ ଏନା ପ୍ରା ଟିକାଲ ହେଲା ଟିକେ ଆଉ ଥରେ ମନ ପଡିଯିବ ନା?
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ଏକଜାମ ସରିଲା ପରେ ସରିଲା ଆଉ ତାପରେ ଭାବିଛି ଟିକେ ଷ୍ଟେନର୍ ଶିଖିବି କାରଣ ଟିକେ ଷ୍ଟେନର୍ ପାଇଁ ଟିକେ ସ୍ପେସାଲ୍ ଗମେଣ୍ଟ ପୋଷ୍ଟ ବାହାରୁଛି।
ବାହାରୁଛି ବାହରୁଛି ବାହାରୁଚି ଷ୍ଟେନର୍ ପାଇଁ ଆପଣ ଟାଇପିଙ୍ଗ ରାଇଡ ଇଙ୍ଗ ଶିଖନ୍ତୁ ଟାଇପ ରାଇଟିଙ୍ଗ ବେଟର ହବ ଯଦି ଓଡିଆ ଟାଇପିଙ୍ଗ ଶିିଖିବେ ତ ଆହୁରି ବହୁତ ଅପରଚୁନିଟି ଆସିବ।
ଥୋଡୀନା ତା ପାଇଁ ଗୋଟିଏ ଗମେଣ୍ଟ ପୋଷ୍ଟ ବାହାରୁଛି।
ନାଇଁ ନାଇଁ ଓଡିଆ ଟାଇପିଙ୍ଗ ରେ ଆପଣଙ୍କର ବହୁତ ଅପାରଚୁନିଟି ଅଛି ଆଜ୍ଞା ବହୁତ ଅପ ଦେଖନ୍ତୁ ଓଡ଼ିଶାରେ ବର୍ତ୍ତମାନ ଓଡ଼ିଆ ଟାଇପିଙ୍ଗ ଟା ଲୋକ କରୁନାହାନ୍ତି କିନ୍ତୁ ଓଡ଼ିଆ ଟାଇପିଙ୍ଗରେ ବହୁତ ଅପର୍ଚ୍ୟୁନିଟି ଅଛି।
ମାନେ ମୋର ଟାଇପିଙ୍ଗ ହୁଏ କିନ୍ତୁ ଟିକେ ମାନେ ହ୍ୟାଣ୍ଡ ଟା ଟିକେ ସ୍ପିଡ ଦର ଟା ଆଉ ଟାଇପିଙ୍ଗ ମତେ ବଗେରା ଆସେ।
ଆପଣଙ୍କୁ ଫର୍ଟି ସ୍ପିଡ ଠୁ ସିକ୍ଟୀ ସ୍ପିଡ କରିବାକୁ ପଡିବ ହାତ?
ଆଚ୍ଛା କଣ କହୁଛନ୍ତି ମୁଁ ଆମର ଏବେ ଆ କୃତି ଲିପି ଅଛି ଶିଖିବି ସେରା ଯୋଉ ଫୋଟୋ ସପ୍ ବଗେରା ଅଛି?
ହଁ ଆକୃତି ଆକୃତି ଆକୃତି ଶିଖିକିରି ତାକୁ ଆଉ ବିନା ପ୍ରାକ୍ଟିସ ରେ ଆପଣ ଘର ସିଷ୍ଟମ ରଖିକି ଶିଖିବାକୁ ପଡିବ ଖାଲି କୋଚିଂ ସେଣ୍ଟର ଶିଖି ଆସିକି ଘରେ ବସି ପଡିଲେ ସେ କାମ ହବନି ପ୍ରତ୍ୟେକ ଦିନ ଗୋଟେ ପେଇଜ୍ ଟି ଗୋଟେ ପପଟି ଉପର ଘର୍ କ ହଁ ଗୋଟେ ପେପଟି ଅଳ୍ପ ଆଲରେଡି ଦିନ ପ୍ରତ୍ୟେକ ଦିନ ଟ୍ରାଏ କରିବା ଶିଖିବ ତାହେଲେ ଛଅ ମାସେ କଣ୍ଟିନ୍ୟୁସ୍ଲି ଆପଣଙ୍କର ପୁରା ପେପର୍ ହଁ ଯାହା ବି ହୋଊ ଗୋଟେ ନ୍ୟୁଜ ପେପର ଦେଖ୍ ଆଜ୍ଞା ହଉ ଧନ୍ୟବାଦ ଧନ୍ୟବାଦ।
ଧନ୍ୟବାଦ ହଁ ହଁ ରଖୁଛି।